ହ୍ୟାଲୋ ମ୍ୟାଡ଼ାାମ।
ମ୍ୟାଡ଼ାମ ଆପଣଙ୍କୁ ମୋ ଭଏସ୍ ଶୁବୁଛି କ୍ଲିୟର।
ଆଜ୍ଞା ଶୁଭୁଛି ଗୁଡ୍ ଇଭିନିଂ।
ଗୁଡ୍ ଇଭିନିଂ କଣ କରୁଥିଲେ ଆପଣ।
ହଁ କିଛି ନାହିଁ ଏମିତି ବସିଥିକି ପାଗଟା ଭଲ ଅଛି ତ ବାହାରେ ବସିଥିଲି ଆପଣ କଣ କରୁଛନ୍ତି କି।
ମୁଁ ବି ଏଇଠି ବସିଥିଲି ଆମ ଆଡ଼େ ବି ପାଗ ଟା ପୁରା ବଢ଼ିଆ ଦେଇଛି। ଚାରି ପାଞ୍ଚ ଦିନ ଯୋଉ ଗରମ ହେଲା ଜୋରରେ ଆଜି ହିଁ ପାଗଟା ବଢ଼ିଆ ଦେଇଛି ପୁରା।
ଓହୋ ହଉ ହଉ ଆଚ୍ଛା ବଢ଼ିଆ କଥା ହେଲେ। ଉଁ ଆଉ କଣ କଣ ରୋଷେଇ ହେଇଛି ଆଜି ଆପଣଙ୍କ ଘରେ।
ଆଜି ଆମ ଘରେ ତ ଆଜି ତ ବୁଧବାର ଚିକେନ ହେଇଛି। ଏବେ ତ ଖିଆପିଆ ଚାଲିନି ହଁ ହ ଆପଣ ଆପଣ ଆପଣ କଣ ରୋଷେଇ କରିଛନ୍ତି।
ହଁ ମୁଁ ରୋଷେଇ ଷ୍ଟାର୍ଟ କରିନି ମାନେ ଏପର୍ଯ୍ୟନ୍ତ ବନେଇନି।
ଆଚ୍ଛା ଆଜି କଣ ରୋଷେଇ କରିବେ ବୋଲି ଭାବିଛନ୍ତି।
ହୁଁ। ଅ କଣ ଭାତ ଡାଳି ଆଉ କଣ ଗୋଟେ ଭଜା ବନେଇବି। କାହିଁକିନା ବାହାରେ ରହୁଛି ଆଉ ମାନେ
ହଁ ଯେତେ ସାଧା ସିମ୍ପଲ ଖାଇବା ସେତେ ହିଁ ଭଲ।
ହଁ। ଆଉ ଆପଣଙ୍କ ଆଡ଼େ ବର୍ଷା କେମିତି ହଉଛି ଖରା କେମିତି ହଉଛି ଟିକେ କହିଲେ।
ବର୍ଷା ତ ଆମ ଆଡ଼େ ଏବେ ଜମା ବି ହଉନି। ଖରା କିନ୍ତୁ ବହୁତ ଜୋରେ ହଉଛି ଖରାରେ ପ୍ରାଣ ପଳେଇଲା ଭଳିଆ ଖରା ହଉଛି।
ହଉ ଆଜ୍ଞା ଆଜ୍ଞା ଧନ୍ୟ ଠିକ କଥା ହୁଁ। ଆମ ପଟେ ଭା ଆମ ପଟେ ବହୁତ ଖରା। ମାନେ ଆଜି ସନ୍ଧ୍ୟାରେ ଟିକେ ଖାଲି ବର୍ଷା ହେଇଥିଲା ତ ଯେ ଟିକେ ଶାନ୍ତି ଲାଗୁଛି।
ଯାହାବି ଆଉ ଆପଣଙ୍କ ଆଡ଼େ ବର୍ଷା ହେଇଥିଲା ଆମ ଆଡ଼େ ସେତିକି ବି ହେଇନି।
ମାନେ ବେଶୀ ବେଶୀ ତ କହିହବନି ଅଳ୍ପ ହେଇଥିଲା ବର୍ଷା। ଯେମିତି ଆଉ ଟିକେ ବର୍ଷା ହେଇଥିଲେ ଭଲ ହେଇଥାନ୍ତା ଯେମିତି ମାଟି ଭିଜିଥିଲେ।
ହଁ ଆମ ଆଡ଼େ ତ ଗୋଟେ ଉ ମାନେ ଗୋଟେ ବୁନ୍ଦ ବି ପାଣି ପଡ଼ିନି।
ଆଜ୍ଞା ଆଜ୍ଞା ଗରମରେ ଘରେ ରହି ହଉନି।
ହଁ ହଁ ପୁରା ମାନେ ଦେହ ହାତ ପୁରା ପୋଡ଼ିଗଲା ଭଳିଆ ଲାଗୁ ନିଆଁରେ ନିଆଁ ଯେମିତି ଲଗା ହେଇଛି ସାଇଡରେ
ପୋଡ଼ା ଯିବ ହଉ ସେମିତି ଲାଗୁଥିବ। ହେଲେ ଆପଣଙ୍କ ପଢ଼ା ପଢ଼ି କେମିତି ଚାଲିଛି?
ନାଇଁ ପଢ଼ା ପଢ଼ି ତ ନାଇଁ ମୁଁ ତ ଏ ପଢ଼ା ପଢ଼ି ତ ମୋର ସରି ଯାଇଛି କେବେଠାରୁ।
ଆଜ୍ଞା ଆଜ୍ଞା ବଢ଼ିଆ କଥା ତାହେଲେ ମୋର ବି ପଢ଼ାପଢ଼ି ସରିଯାଇଛି। ଆପଣଙ୍କ କୋଉ ଅନର୍ଷଟା ଥିଲା?
ମୋର ଥିଲା ମୁଁ ତ ଆର୍ଟସ୍ ନେ ହଁ ମୋର ତ ମୁଁ ଆର୍ଟସ୍ ନେଇଥିଲି ପଲି ଟିକାଲ୍ ସାଇନସ୍-
ହଁ ହଁ
ପଲିଟିକାଲ ସାଇନ୍ସ ଅନର୍ସ ରେ କରିଥିଲି।
ଓ ହଉ ହଉ ଆଉ କଣ ଘରେ ସମସ୍ତେ ଭଲ ଅଛନ୍ତି? ହେଲୋ ଆଜ୍ଞା!
ନାଇଁ ମୁଁ ସେଇୟା ହିଁ କହୁଥିଲି ମୁଁ ଭାବିଲି ଆପଣଙ୍କୁ ମୋ ଭଏସ୍ ଶୁଭିଲାନି ତ! ମୁଁ କହୁଥିଲି କି ଏବେ ତ ମୁଁ ମ୍ୟାରେଡ୍ ହାଉସ ୱାଇଫ୍
ଓହୋ ବହୁତ ବଢ଼ିଆ କ ହଉ ହଉ ବଢିଆ କଥା ଆପଣ ମେ ମାନେ ବାହା ହେଇକି ମଧ୍ୟ ଏମିତି
ହ ଆ
ଆପଣଙ୍କ ଭଏସ ଟିକେ ଟିକେ କଟୁଛି ମ୍ୟାଡାମ।
ମୋର ମୋର ବି ନେଟୱର୍କ ଅଛି। ମାନେ ମତେ ଯାହା ଲାଗୁଛି ଏ ଆପ୍ ରେ କିଛି ପ୍ରୋବଲେମ୍ ଥିବ ବୋଧେ! ହଁ ଠିକ କଥା ଠିକ କହିଲେ ହୁଁ ହୁଁ କୁହନ୍ତୁ। ହଁ ଭଏସ୍ ଭଏସ୍ କଟୁଛି ମ୍ୟାଡ଼ମ୍।
ଫୁଲ ନେଟୱାର୍କ ତ ମୋ ପଟେ ବି ଅଛି। ହୁଁ? ହ୍ୟାଲୋ! ହ୍ୟାଲୋ। ହଁ ମ୍ୟାଡ଼ାମ ହ୍ୟାଲୋ ହଁ ମାଡ଼ାମ ଏବେ ଶୁଭିଲା।
ଶୁଭିଲା?
ହଁ ଶୁଭୁଛି କୁହନ୍ତୁ।
ସେଠି ସ ଆଗ
ହ
ଆପ୍ ଯେହେତୁ ବର୍ଷା ପାଗ ହେଇଥିଲା ସେଇଥିପାଇଁ ନେଟୱାର୍କଟା ଟିକେ ଏପଟ ସେପଟ ହୋଉଚି। ୱାଇଫାଇରେ ବି ଲଗେଇଥିଲି କାମ ଦୋଉନି।
ଅଁମ୍ ହଁ।
ଆଉ କଣ କୁହନ୍ତୁ? ଆପଣଙ୍କର ପଢାପୁଢ଼ି
ମୋର ପଢ଼ାପୁଢ଼ି ଏବେ ବି ଏଡ଼୍ ସରିଛି
ଆଛା ବଢିଆ।
ହୁଁ ତ ଏଗଜାମା ପାଇଁ ଯାହା ପଢାପଢି କରଛି ଆଉ ଏଠି ତ ଜଣେ ସାଙ୍ଗଟା କହିଲେ ଏଟା ୟୁ ମାନେ ତ ସେଥିପାଇଁ ଜଏନ୍ କରିଦେଇଛି।
ହଁ ହଁ ହଁ ବୋହୁତ ଭଲ କଥା।
ଆପଣ କେବେଠୁ ଅଛନ୍ତି ଏଠି?
ସେମତି ଏ ହେଇଚି ଏଇ କିଛି ଦିନ ଆଉ। ଆଉ ଆପଣଙ୍କ ରଜର ରଜର କଣ ପ୍ରିପାରେସନ?
ରଜର ମାନେ ଆମର ଏହ୍ ଏ ଏ ସାଇଡ ତ ପଶ୍ଚିମ ଓଡିଶା ତ ଆମ ଆଡ଼େ ସେମତି ରଜରେ କିଛି ସ୍ପେଶିଆଲ ଖାସ୍ କରାଯାଏନି।
ଆଚ୍ଛା
ହ ମାନେ ଗାଁରେ ଏମତି ଝିଅଯାକ ବେଶୀ ଜଣ ଝିଅ ହେଇଗଲେ ଟିକ୍ ଖୁସିରେ ଏମତି କରନ୍ତି ଆଉ ସେମିତି ମାନେ ଦେଖିବାକୁ ଲୁ ପୁରା ସିମ୍ପୁଲ। ସିମ୍ପୁଲ ଟାଇପର କରନ୍ତି ତମର ସେମତି କି କିଛି ପ୍ଲାନ ନାହିଁ ମାନେ କାହିଁକିନା ମୋ ଏଗଜାମ ଅଛି ଆଗକୁ।
ହଁ ଏଗଜାମ ପାଇଁ ଭଲସେ ମନ ଦେଇକି ପଢାପଢି କରନ୍ତୁ ଆଉ ଆପଣଙ୍କୁ ଖାଇ ହଁ ଆପ୍ ପଣଙ୍କୁ ଖାଇବାରେ କଣ କଣ ଭଲ ଲାଗେ?
ମତେ ଖାଇବାରେ ହଁ ବିରିୟାନୀ ହେ ହେ
ମତେ ବି ବିରିୟାନୀ ବୋହୁତ ବଢିଆ ଲାଗେ ମତେ ବି ବିରିୟାନୀ ମ ତେ ନନଭେଜ୍ ଆଇଟମ୍ ବୋହୁତ ବଢିଆ ଲାଗେ।
ଆଜ୍ଞା ଆଜ୍ଞା ହେଲେ ଆପଣ ଶାକାହାରୀ ଶାକାହାରୀ କହନ୍ତି ତ?
ମାଂସହାରୀ।
ଓହୋ ମାଂସାହାରୀ।
ଶାକାହାରୀ ମାନେ ଯୋଉମାନେ ଏ ସାଧା ଖାଆନ୍ତି।
ଓହଁ। ହଁ ବିରିୟାନୀର କୋଉ ଆଇଟମ୍ ବେଶୀ ଭଲ ଲାଗେ?
କଣ କହିଲେ?
ବିରିୟାନୀର କୋଉ ଆଇଟମ୍ ଭଲ ଲାଗେ ମାନେ ଏମତି ଚିକେନ୍ ବିରିୟାନୀ ନା ମଟନ୍ ବିରିୟାନୀ?
ଆଚ୍ଛା ଅ ସତ କହିବି ଯଦି ମଟନ୍ ବିରିୟାନୀ ଠାରୁ ଅଧିକ ଚି କେନ୍ ବିରିୟାନୀଟା ହିଁ ବଢିଆ ଲାଗେ।
ଟା ହିଁ ଭଲ ଲାଗେ।
ହଁ ମଟନ୍ ବିରିୟାନୀଟା ରେଟ୍ ଅଧିକ। ମାନେ ଭଲ ବି ଲାଗେ ହେମତି କହୁନି କି ଖରାପ ଲାଗେ କିନ୍ତୁ
ହଁ ବୁଝି ବୁଝୁଚି ବୁଝୁଚି ହୁଁ ହୁଁ। ମାନେ ସେଟା ଗୋଟେ ଦେଖିବାକୁ ଗଲେ ଅନ୍ ମାନେ ଇମୋସନ୍ ସେଇ ଜିନିଷଟା ହୁଁ ହୁଁ ଆଉ ଘରେ କିଏ କିଏ ଅଛନ୍ତି?
ଆମ ଘରେ ମୋ ହଜବେଣ୍ଡ ମୋ ଛୁଆମାନେ
ଆଜ୍ଞା ଆଜ୍ଞା ଭଲ କଥା ଆଉ
ଆମର ଏମତି ଏକା ଜଏଣ୍ଟ ଫ୍ୟାମିଲି ତ ନୁହେଁ ଆମର
ହଁ ହଁ ବଢିଆ କଥା ହେଲେ ଆପଣ ଆପଣଙ୍କ ଗାଁ ସ୍କୁଲ କେମତି ଲାଗେ ଆପଣଙ୍କୁ?
ଗାଁ ଓ ସ୍କୁଲ ହଁ ଭଲ ଲାଗେ। ମାନେ ବୋ ପୁରୁଣା ସ୍ମୃତି ସବୁ ମନେ ପଡି ଯାଏ ଦେଖିଲେ ଗଲେ ସବୁ ଛୁଆବେଳେ କଣ କରୁଥିଲି ସେ ସ୍କୁଲରେ କଣ ନାହିଁ ସବୁ। ପୁରା ସ୍ ସବୁ ମନେ ପଡିଯାଏ ଆଖି ଆଗରେ ସେ ସବୁ ଦୃଶ୍ୟ ନାଚିଲା ଭଳିଆ ଲାଗ୍
ଆଉ ବହୁତ ବଢିଆ କଥା।
ଆଉ କଣ ଆପଣଙ୍କୁ ଗାଁ ଭଲ ଲାଗେ କି ସହର ଭଲ ଲାଗେ?
ହା।
ଆପଣଙ୍କୁ ଗାଁ ପରିବେଶଟା ଭଲ ଲାଗେ କି ସହରର ପରିବେଶ?
ମତେ ଗାଁ ବୋହୁତ ଭଲ ଲାଗେ କାହିଁକିନା ମୁଁ ଗାଁରେ ଜନ୍ମ ହେଇଚି ମୁଁ ଗାଁର ଝିଅ ତ ମତେ ଭଲ ଲାଗେ ଗାଁ। ଉଁ ଛୋଟ ବେଲଠୁ ମାନେ ଛୋଟବେଲଠୁ ବଡ ହେଇକି ଗାଁରେ ହିଁ ରହିଛି। ତ ଭଲ ଲାଗେ ଗାଁ। ହେଲେ ମୁଁ ଗାଁରେ ତ ମୁଁ ବେଶୀ ସମୟ ରହେନି କାହିଁକି ନା ମୋ ପାଠ ପଢା ପଢି ଚାଲିଛି ମୁଁ ବାହାରେ ହିଁ ରୁହେ।
ପାଇଁ ବାହାରେ
ହଁ ବାହାରେ ହିଁ ରହୁଛି।
ହଁ ସେଇଟା ତ କଷ୍ଟ କରିବାକୁ ପଡେ। ଆଉ କଷ୍ଟ କଲେ ସିନା କୃଷ୍ଣ ମିଳିବେ।
ଆଜ୍ଞା ଆଜ୍ଞା। ଠିକ୍ କଥା କହିଛନ୍ତି ଆପଣ।
ହଁ ଚେଷ୍ଟା କରୁଥିବା ଦରକାର। ସେ ଜିନିଷ ଟା ହଉ କି ନ ହଉ?
ଯେତେ ଦିନ ପର୍ଯ୍ୟନ୍ତ ହବ ନା ଚେଷ୍ଟା କରିବା କଥା।
ହଁ।
ହୁଁ।
ଆମକୁ ଆମ ପୁରା ଶେଷ ପୁରା ଯେବେତ କାମେ ମାନେ ଆମ ଦେହ ରେ ବଳ ଅଛି। ଆମେ ସେବେ ତକ୍ ଚେଷ୍ଟା କରିବା କଥା। କୌଣସି ବି ଜିନିଷରେ ହଉ।
ହଁ ହଁ ମ୍ୟାଡ଼ମ୍।
ପଢ଼ାରେ ହଉ କି
ଅଲଗା ତ୍ ଯୋଉ କାମରେ ହେଲେ ବି ମନ ଲାଗି କାମ କରିବା କଥା।
ହଁ ମନ ଦେଇ କାମ କରିବା କଥା। ଏମିତି ନୁହଁ କି ଗୋଟେ କାମ ମୁଁ ଜବରଦସ୍ତି କରୁଛି।
ହଁ ସେମିତି କରିବାଟା ଠିକ ନାହିଁ ନିଜ ପ୍ରତି ବି ଭଲ ହବନି କି? ଯୋଉ ଆମ ଆମକୁ ଯିଏ କାମ କରିବାକୁ ଦେବେ ତାଙ୍କ ପ୍ରତି ବି କିଛି ଜିନିଷ ଭଲ ନାହିଁ ସେ ଜିନିଷଟା ମାନେ ଗୋଟେ ଜିନିଷରେ ମନ ମାନିଥିବାର ଅଛି ଯେ ନା ଏଇ ଜିନିଷ କଲେ ଆମର ଠିକ ହବ।
ହଁ ସେଇଟା ସତ କଥା। କାମ ଟା ମନ ଲଗେଇକି ସବୁବେଳେ କରିବା କଥା ଆଉ।
ହୁଁ ହୋଉ ମ୍ୟାଡମ୍ ଆପଣ ଏତିକି କଥା ହେଲେ ଧନ୍ୟବାଦ।
ଧନ୍ୟବାଦ ଆପଣଙ୍କୁ ବି ବଢିଆ ଲାଗିଲା ଆପଣଙ୍କ ସହିତ କଥା ହେଇକି।
ମତେ ବି ବୋହୁତ ଭଲ ଲାଗିଲା। ଆପଣଙ୍କ ସହିତ ଏତିକି ତ ସମୟ କଥା ହେଇଚି।
ହୋଉ ଧନ୍ୟବାଦ ମୁଁ ରଖୁଚି। ଆଜ୍ଞା।